ହ୍ୟାଲୋ ଆଜ୍ଞା ନମସ୍କାର।
କଣ କରୁଛନ୍ତି ଆଜ୍ଞା?
ଏ ଟିକେ ବୁଲାବୁଲି କରୁଥିଲି ଆମ ପାଖ ଖ ଗଡିଆକୁ ଆସିଥିଲି
ଆଜ୍ଞା ଆପଣଙ୍କ ଘର କେଉଁଠି?
ମୋ ଘର କେଉଁଝର।
ଆଜ୍ଞା କେଉଁଝରରେ ଆପଣଙ୍କର ପ୍ରପର କୋଉଠି କହିଲେ ମାନେ ପୁରା ପକ୍କା ଆପଣଙ୍କ ଘର କୋଉଠି ମାନେ ଯୋଉ ପାଖାପାଖି ଏରିଆ କେଉଁଝର ରେ କୋଉଠି? ଆଜ୍ଞା ଆଜ୍ଞା ଜାଣିଲି। ଆ ସାରେ ଆପଣ କଣ ଖାଇଲେ ଆଜି?
ମୁଁ ଆଜି ଖାଇଥିଲି ଭାତ। ଆଉ ହଉଛି ଅଣ୍ଡା ଭଜା ଆଉ ଗୋଟେ ପାଗ ହେଇଥିଲା ଦଳା
ଆଜ୍ଞା
ଆଳୁ ଭଜା ଏତିକି ଆଉ।
ଆଜ୍ଞା ସାର୍ ଆପଣ ଶ୍ ଯୋ ଯୋଉ ହ ମାନେ ବାର ଫାର କିଛି ପାଳନ୍ତିନି ମାନେ ଯେମିତି ଆମିଷ କହିଲେ କି ଶନିବାର ଆଜି ଖାଇଦେଲେ କିଛି ପାଳନ୍ତୀନି ନା ଆଜ୍ଞା
ତା ସୋମବାର ଗୁରୁବାର
ଆଜ୍ଞା ହୁଁ ହୁ ଆଉ ସାର୍ ଆପଣ କଣ କରନ୍ତି ମାନେ? ଚାଷବାସ କି ପାଠ ପଢ଼ାପଢ଼ି ଏବେ କରୁଛନ୍ତି
ପାଠ ପଢା ପଢି କରୁଛି
ଆଜ୍ଞା କଣ ପଢ଼ୁଛନ୍ତି?
ମୋର ଏଥର ଦଶମ ଶୈିଲା
ଆଜ୍ଞା ଓହ କଣ କେତେ ଆପଣଙ୍କର ମାନେ ଆଶା କଣ କେମିତି ଦଶମ ପରେ କଣ କେମିତି କରିବା ଆଗକୁ
ଦଶମ ପରେ ମୁଁ ଟ୍ରାଏ କରିଛିି ଡିପ୍ଲୋମା କରିମି ବୋଲି ଆଉ
ଆଜ୍ଞା ଡିପ୍ଲୋମା କଲେ ବହୁତ ବଢିଆ ମାନେ ଗୋଟେ ଇଞ୍ଜିନିୟରିଂ କ୍ଷେତ୍ରରେ ଆପଣ ଆଗକୁ ଯିବେ ସେଇଟା ବହୁତ ଭଲ ବଡ଼ କଥା ଆଉ କିଛି ନାହିଁ ଆପଣ ସେମିତି ଆଗକୁ ଯାଆନ୍ତୁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣ ସଫଳ ହୁଅନ୍ତୁ ଆଉ ସାର୍ ଆପଣ ଯୋଉ ଆମ କହିଲେ ଆପଣ କେଉଁଝରରୁ ମାନେ ପ୍ରପର କେଉଁଝର କୁହନ୍ତୁ ମାନେ କେଉଁଝରିଆ ଆପଣ ତ ଆପଣଙ୍କ ଆଡେ ରଜ ତ ବହୁତ ଭଲରେ ପାଳନ ହେଇଥିବ ମାନେ ରଜର ଚାହିଦା ଆପଣଙ୍କ ଆଡେ ବହୁତ ବଢିଆ ଆଜ୍ଞା କଣ କେମିତି ଆପଣ ପାଳନ କଲେ ଟିକେ କହିବେ
ବହୁତ ବଢିଆ ସେ ଆମର ଏପଟେ ରଜରେ ପାଖ ଏରିଆ ବାଲିପାଳ ଦେଓଙ୍ଗା ଏ ସବୁ ଦୋଳି ପଡିଥିଲା ଫଙ୍କସନ ଟାଇପ ର ଟିକେ ହେଇଥିଲା ଏସବୁ
ଆଜ୍ଞା ନିହାତି ଆପଣ ମାନେ କହିବାକୁ ଗଲେ ଏଇ ଯୋଉ ରଜର ମାନେ ସବୁ ଅ ଉପ ରଜକୁ ଉପଭୋଗ କରିଥିବେ ଏପଟେ କାରଣ ଆପଣଙ୍କ ଆଡ଼େ କହିବାକୁ ଗଲେ କେଉଁଝରରେ ପୁରା ଝିଅମାନଙ୍କର ଯେଉଁ ଅ ନିଜ ସ୍ୱ ମାନେ ସେମାନେ ନିଜକୁ ରୁହନ୍ତି ହାତରେ ମେହେନ୍ଦୀ ଲଗେଇକି ଆଉ ନିଜେ କୌଣସି କାମ କରନ୍ତି ନାହିଁ। ଆଉ ତାଙ୍କ ତିନି ଦିନ ତାଙ୍କୁ ପୁରା ମାନେ ତାଙ୍କୁ ସପର୍ ପୁରା କୁହନ୍ତି ସମ୍ପନ୍ନ କରିଦିଆଯାଇଛି କି ତାଙ୍କୁ ପୁରା ସେ ସବୁ କାମ କିଛି କରିବା କଥା ନୁହେଁ। ଆଉ ସେମାନେ ବସିକି ପୁଚି ଖେଳନ୍ତିଉ ପିଲାମାନେ ତାସ ଖେଳନ୍ତି ଗାଁ ଦାଣ୍ଡରେ କି ଗାଁ ଗୋଠମ ଅ ମଝରେ ବସିକି ଆଉ ଆଉ କଣ ଦୋଳି ରେ ଖେଳନ୍ତି ଝିଅମାନେ। ତ ଆଉ ପୋଡ଼ପିଠା ଆଉ ପାନର ଯେମିତି ଚାହିଦା ଗାଁ ମଝିରେ ସେଇଟା ବହୁତ ବଢିଆ ଲାଗେ ଗାଁ ର ମାହୋଲ ଲାଗେ।
ଆଜ୍ଞା।
ଆପଣ ତ ସେଇ ଗାଁ ଯୋଉଟା କେଉଁଝରିଆ କହିଲେ। ଅ ଅତୃୁପ୍ତ ହେବ ନାହିଁ ତ କେଉଁଝରେ ତ ବହୁତ ସାରା ଏସବୁ ଜିନିଷ ମାନେ କ କହିବାକୁ ଗଲେ ବହୁତ ଭଲରେ ହେଉଥିବ ବହୁତ ମାନେ କହିବାକୁ ଗଲେ କି ଆପଣଙ୍କ ପୁରା ଗୋଟେ ପୌରାଣିକ ବା ଐତିହାସିକ ଜିନିଷକୁ ଆପଣ ବଜାର ରଖୁଛନ୍ତି କେଉଁଝରରେ କହିଲେ ମୁଁ ଜାଣିଛି ଆକ୍ଚୁଆଲି ମୁଁ କେଉଁଝରରେ କହିବାକୁ ଗଲେ ତ୍ ବହୁତ ଶା -ମାନେ କେନ୍ଦୁଝର ବହୁତ ଜାଗା ମୁଁ ଭିଜିଟ କରିଛି। ମାନେ ବୁଲିଯିବାକୁ କେଉଁଝରକୁ ମୁଁ ବହୁତ ସାରା ଯାଇଛିିବି କେଉଁଝର କେଉଁଝରକୁ ବହୁତ ଥର। କାରଣ ଆମର ସେଠି ମୋର ସମ୍ପର୍କୀୟ ଅଛନ୍ତି ତ ତ ହେଥିପାଇଁ ମୋତେ କେନ୍ଦୁଝର ବହୁତ ଭଲ ଲାଗେ। ଆଉ କେଉଁଝ ଆଜ୍ଞା ମୋ ଘର ଆଜ୍ଞା ଯୋଉ ବାଲେଶ୍ଵର କହିଲି କି ବାଲେଶ୍ଵର। ଆଜ୍ଞା ଆଜ୍ଞା ବାଲେଶ୍ଵର ଅଛି ଆମର ଚାନ୍ଦି ବିିଚ୍ ଯେମିତି ସମୁଦ୍ର ଯେଉଁଟାକି ତଟରେ ଆଉ ଆମର ଅ ଦୀଘା ଅଛି ବାଲେଶ୍ୱରରେ ବାଲେଶ୍ୱରରେ ଆଜ୍ଞା ଆମର କଣ ମୁଢି ଆଉ ମିକ୍ସର ଯଉଟାକି ଚେନାଚୁରୁ କୁହନ୍ତି ସେଇଟା ବହୁତ ଆମର ପ୍ରସିଦ୍ଧ। ବାଲେଶ୍ୱରରେ ଯଉଟାକି ଆମର ବାଲେଶ୍ଵରିଆ ଖାଇବା କହିଲେ ଅତିରିକ୍ତ ହବ ନାହିଁ ଆମେ ବହୁତ ଥର ଦିନରେ ତିନି ଚାର ଥର ନେଖା ମୁଢ଼ୀ ମିକ୍ସର ଆମେ ଖାଉଁନ୍ତୁ ବାଲେଶ୍ରରେ କହିବାକୁ ଗଲେ ଆଜ୍ଞା।
ଓ ଆମ କେଉଁଝର ପଟେ କେବେ ଆସଛନ୍ତି ଗୁଣ୍ଡିଚା ଘାଗି?
ଆଜ୍ଞା ଆଜ୍ଞା ନିହାତି ନିହାତି ଆସିଛି ସେପଟକୁ ଅ କେ ଯାଇଥିଲି କେଉଁଝରରେ ଆମର କହିଲେ ଗୁଣ୍ଡିଚା ଘାଇ ଆଉ ଆମର ସାନ ଘାଗରା ବଡ଼ ଘାଗରା ଆଉ ଆପଣଙ୍କ ଯେମିତି ଭୀମ କୁଣ୍ଡ ଏଇ ସବୁ ସୁନାମୁଣି ସେ ଜଙ୍ଗଲ ବିଚ ଏଇ ସବୁ ଜାଗାକୁ ବହୁତ ଥରେ ଯାଇଛି ମୁଁ। ଆଉ ଆଜ୍ଞା ନିହାତି ବହୁତ ଭଲ ଲାଗେ ସେ ସବୁ ଜାଗା ଆପଣଙ୍କର ଅ ମାନେ କହିବାକୁ ଗଲେ କେଉଁଝରକୁୁ କୁହନ୍ତି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଚି ତ ବହୁତ ବଢିଆ ଲାଗେ ପାହାଡ ଯ ଜଙ୍ଗଲ ଅ ପର୍ବତ ଏଇ ସବୁ ବହୁତ ଜାଗା ଯେହେତୁ ଅଛି ସେପଟେ। ତ ବହୁତ ମାନେ ପର୍ଯ୍ୟଟନ ବି ଆସନ୍ତି କେଉଁଝରକୁ ବୁଲିବା ପାଇଁ କେବଳ ତାର ଏଇ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ। ଯେମିତି କିି ପାହାଡ ପର୍ବତ ବନଲତା ଏଇ ସବୁ ଜିନିଷକୁ।
ଆଜ୍ଞା।
ଆଉ ସାର୍ ଆପଣଙ୍କର ଯେମିତି କହିବାକୁ ଗଲେ ଆପଣଙ୍କର ଯୋଉ ଆସୁଛି ଏ ଯୋଉ ଯେମିତିକି ପୂଜାପର୍ବାଣିୀ ଏଇ ଆମର ସିଜନ୍ ଯେମିତି ପଳେଇ ଆସିବ ଆମର ଆଉ ସମୟ ପଳେଇ ଆସିବ ଏଇ ଯୋଉ ଶୀତ ଦିନ ଆରମ୍ଭ ହେଇଯିବ। ଯେମିତି ଗଣେଶ ପୂଜା ହଉ ସରସ୍ଵତୀ ପୂଜା ହଉ ଲକ୍ଷ୍ମୀ ପୂଜା ହଉ ଆମର ଦଶହେରା ହଉ କି କାଳୀ ପୂଜା ହଉ ଦୀପାବଳି ଏଇ ସବୁ ଜିନିଷ ଯେତେଳେ ପଳେଇ ଆସୁଛି ଅ ବହୁତ ଗୁଡେ ଖୁସି ଲାଗୁଥିବ କି ଆମେ ଗାଉଁଲି ଏରିଆରେ ଏଇ ସବୁ ଜିନିଷକୁୁ ପାଳନ କରୁ। ଯୋଉଟା କି ବହୁତ ଭଲ ଲାଗୁଥିବ। ଆଜ୍ଞା ନିହାତି ଆପ ଆପଣ ଆପଣ କେମିତି କଣ ଆପଣଙ୍କ ଆଡେ କେମିତି କଣ ପୂଜା ପର୍ବାଣୀ କେମିତି କଣ ହୁଏ?
ଆମ ଆଡେ କଣ ମାନେ ନିୟମ ଟାକୁ ମାନାକି କରାଯାଏ ଆଉ।
ଆଜ୍ଞା ଆଜ୍ଞା। ଅଁ ଲକ୍ଷ୍ମୀ ପୂଜା ଆପଣଙ୍କର କେତେ ଦିନ କରାଯାଏ? କଣ କେମିତି କରାଯାଏ ଟିକେ କହିବେ ସାର୍?
ପାଞ୍ଚ ଛଅ ଦିନ କରାଯାଏ।
ଆଜ୍ଞା, ପାଞ୍ଚ ଛଅ ଦିନ ନା ପାଞ୍ଚ ଦିନ ନା ସାତ ଦିନ।
ମିନିମମ୍ ଟା ପାଞ୍ଚ ଦିନ।
ପାଞ୍ଚ ଦିନ ଆଜ୍ଞା ବହୁତ ଭଲରେ କରନ୍ତି। ଆପଣଙ୍କ ଆଡେ ଲାଗୁଥିବ ଆପଣଙ୍କଉଁ ଆଜ୍ଞା ଆଜ୍ଞା।
ଆଉ ତାପରେ କଳସ ନେଇକି ଆମର ଯୋଉ ମାଆଙ୍କ କତିକି ଯିଏ ଗଲା ପରେ ସେଠି ପୂଜା ପାଠ ଫେଣି ହୁଏ। ତାପରେ ଯୋଉ ଧୋତି ପୋତି ପିନ୍ଧିକି ପାଦୁକା ପୂଜା ପାଠ ହବ ଫେଣେ। ପାଦୁଆ ପାଇକି, ଅରୁଆ ଅର୍ଣ୍ଣ ତାପରେ ଯିବୁ ଖାଇବୁ ଆଉ।
ଆଜ୍ଞା, ଆପଣ ସେ ଯୋଉ ପାଞ୍ଚ ଦିନ କାମ ହୁଏ ସେଠି ପୁରା ଅରୁଆ ଅର୍ଣ୍ଣ ଖାଆନ୍ତି? ଆଜ୍ଞା, ତାପରେ ସେଠି ସରିଲା ପରେ ଆପଣ ଯେମିତି ଇଏ କରିକି, ଠାକୁରଙ୍କୁ ଯେମିତି ବିସର୍ଜନ କରିକି, ତାଙ୍କୁ ପାଣିରେ ଆହୁତି ଦିଅନ୍ତି ନୁହେଁ କି।
ଆଜ୍ଞା।
ଆଜ୍ଞା। ଆପଣ ଜାଣିଥିବେ ସେଇ ଯୋଉ ସମୟରେ ଯେମିତି କିି ଆମ ଶୀତ ଦିନ ସମୟରେ କହିଲେ କି, ଆମର ଯୋଉ ବଡ ଓଷା ଅଛି ଗୋଟେ ଆମର ପୂର୍ବପୁରୁଷ ରହିଆସିସି ବଡ଼ ଓଷା। ଯେଉଁଥିରେ କିି ଆମର ଯେମିତିକି ଅ କହନ୍ତି ଆମର କହନ୍ତି ଉ କଣ ପାଞ୍ଚ ଦିନି ଆଇଁଷ ଖାଆନ୍ତି ନା କଣ କୁହାଯାଏ ଆମିଷ ଖାଆନ୍ତିନି। ତାଙ୍କୁ କଣ କୁହାଯାଇଛି? ହଁ କଣ ତାଙ୍କୁ କୁହାଯାଏନ୍ତି? ଓଡ଼ିଆରେ ଗୋଟେ କଣ ପୁରା- କଣ କୁହାଯାଏ ତାକୁ ମନେ ପଡ଼ୁନି? କଣ ପାଞ୍ଚାଙ୍ଗନ୍ କଣ ଏମିତି ଗୋଟେ ଉଁ ସାର୍ ମନେ ପଡୁନି ଆପଣ ସେଇଟାକୁ ହଁ ଟିକିଏ ରିକଲ୍ କରିପାରୁନି ଏବେ କିନ୍ତୁ, ସେଇଟା ବହୁତୁ ଭଲରେ ପାଳନ କରାଯାଏ ମୁଁ ଶୁଣିଛି ସେପଟେ। ଆଉ ଯେହେତୁ ପାଞ୍ଚ ଦିନ ଯୋଉ ଆମିଷ ଖାଆନ୍ତିନି କୁହନ୍ତି କି ବଡ଼ ଓଷା ଟାଇମ୍ ରେ ଯୋଉଥିରେ କି କାର୍ତ୍ତିକ ମାସ ଯୋଉ କୁହନ୍ତି। ଯୋଉଥିରେ କି ବଗ ବି ପାଞ୍ଚ ଦିନ ଆମି ଖାଏନି। ଯୋଉଟା କି ଆଜ୍ଞା ଯୋଉଟା କି ବହୁତ୍ ଗୋଟେ ଆମର ପୌରାଣିକ ଅନୁସାରେ, କି ଆମର ପରମ୍ପରା ଆମ ରୀତିନୀତି ଅନୁସାରେ ବହୁତ ଭଲ ସେ ସବୁ ଜିନିଷକୁ ଆମେ ଆଗ୍ରହ କରିକି, ବା ଗ୍ରହଣ କରିକି ଆଗକୁ ଚାଲୁଚନ୍ତି। ତ ସେଇଟା ବହୁତୁ ଭଲ ଆଉ କହିବାକୁ ଗଲେ ଯୋଉ ଆମର ଡଙ୍ଗା ଭଷା ଯାଏ ଆପଣ ଜାଣିଥିବେ ରାତି ସମୟରୁ ଉଠିକି, ଆଜ୍ଞା। ଆଜ୍ଞା, ଡଙ୍ଗା ସେଥିରେ ଭସାଯାଏ ଆଜ୍ଞା କଣ ପାଇଁ କି? ଆମର ଯୋଉ ସାଧବ ବୋହୂ ମାନେ ସାଧବ ପିଲା ମାନେ ଯୋଉମାନେ କି ଆଗରୁ ବାଣିଜ୍ୟ କରିବା ପାଇଁ ସମୁଦ୍ର କ୍ଷେତ୍ରରୁ ଯାଆନ୍ତି ଆମର ସମୁଦ୍ର ତଟ ଆରବସ୍ କି ସେମାନେ ଯାଆନ୍ତି କାରଣ କଣ ପାଇଁ? କି ଆମର ପେଟ ପାଟଣ କରିବା ପାଇଁ ନିଜସ୍ଵ ମାନେ ଯେମିତି ମାଛ ମତ୍ସ୍ୟ ଜୀବିକା ପାଇଁ ମାଛ ଧରିବା ପାଇଁ। ସେମାନେ ସମୁଦ୍ର ତଟକୁ ଯାଆନ୍ତି ବାଣିଜ୍ୟ କରିବା ପାଇଁ। ବାଣିଜ୍ୟ ମାନେ ଅ ଅନ୍ୟ ଦେଶ କଣ ଯେମିତି କି କିଛି ଜିନିଷ ନେବା ଆଣିବା କରନ୍ତି। ଏଇ ସବୁ ଯିବା ଆସିବା କରନ୍ତି ସେମାନେ। ତ ସେଥିପାଇଁ ତାଙ୍କୁ ଆମେ ସମ୍ପର୍କ ମାନେ ଆ କଣ କୁହନ୍ତି ସମର୍ପିତ କରିବା ପାଇଁ। ଏଇ ଯୋଉ ଆମର ଡଙ୍ଗା ଭସା ଯୋଉ କୁହନ୍ତି। ଆମର କାର୍ତ୍ତିକ ମାସରେ ଏଇ ସବୁ ପାଳନ କରାଯାଏ। ଯୋଉଟା କି ବଡ଼ ଓଷାର ଶେଷ ଦିନ ଯୋଉ ଆମର ସେଇ ଶେଷ ଦିନରେ ପଞ୍ଚୁକ ଆଜ୍ଞ-ଆଜ୍ଞା ଠିକ୍ ଠିକ୍ ପଞ୍ଚୁକ ପଞ୍ଚୁକରେ ଶେଷ ଦିନ ଏଇଟା ପାଳନ କରାଯାଏ।
ଆଜ୍ଞା।
ଆଜ୍ଞା ତ ସେଟା ବହୁତୁ ଅ ବଢିଆ ଲାଗେ। ଆଉ, ସେ ସବୁ ଜିନିଷ କହିବାକୁ ଗଲେ କି ଠାକୁରଙ୍କର ଏଇ ସବୁ ଜିନିଷକୁ ଆମେ ମାନିକି ଅଛନ୍ତି, ଆଗକୁ ଯଉଟାକି ବହୁତୁ ଭଲ ଲାଗେ ଆମକୁ। ଆଉ ସାରେ କହିବାକୁ ଗଲେ କି ଆପଣଙ୍କ ଆଡ଼େ ଯୋଉ କହିଲେ କି ପୂଜା ପର୍ବାଣୀ କଥା ଆଉ ଯେମିତି କି ଯାହା-ଯାହା ହଉଚି ମାନେ ଚାଷ ବାସ କଥା କି ଆପଣ ଆଡେ କେମିତି କଣ ହୁଏ, ପୂଜା ପାର୍ବଣ ହଉ କି ଚାଷ ବାସ କେମିତି କଣ ହୁଏ?
ଆମର ତ ପୂଜା ପର୍ବ ସେଇ ଯୋଉ ଟାଇପ୍ ର କହିଲି ସେଇ ଟାଇପ୍ ର ହୁଏ ଚାଷ ବାସ ତ ଏଇ ଆଉ ଚାଷ କରାଯାଏ, ଟ୍ରାକ୍ଟର ରେ ଚଷା ଯାଏ, ନହଲେ ଯିଏ ବଳଦରେ ବି ଚଷି ପାଇଲା।
ଆଜ୍ଞା।
ତାପରେ, ତଳା ଯଉ ତଳା ପକୁଅନ୍ତି ରୋଇଶ୍
ଆଚ୍ଛା ଆଜ୍ଞା, ତଳା କଣ କେମିତି ଆପଣ ପକେଇକି କଣ କେମିତି କରନ୍ତି, ତଳା ପକେଇଲା ପରେ ତାକୁ ରୁଆ ରୁଇ କେମିତି କଣ ଏବେ ହେଇ, ଆଜ୍ଞା ଆପଣଙ୍କ ଆଡ଼େ ହେଇଗଲାଣି?
ନା ନା ଆମର ହେଇନି ଆମର ହେଇଛି ମାନେ ତଳା ହେଇଛି।
ଆଜ୍ଞା, ତ ସେ ଆପଣଙ୍କଆଡ଼େ ତ ସାରେ ଅ ପାଣିର ଅଭାବ ଏବେ ନଥିବ?
ହଁ ନା ନା ପାଣି ଏବେ ମେଘ ହଉଛି ନା।
ଆଜ୍ଞା, ତ ମେଘ ଯଉଠୁ ପାଣିରେ ଆପଣ ଆଜ୍ଞା, ହଁ ମେଘ ଆମ ଆଡେ ବି ହଉଛି କେବଳ ଯଉ ପୂର୍ବରୁ ଯୋଉ ପର୍ୟାବରଣର ପରି ପରିବର୍ତ୍ତନ ଯୋଗୁଁ ଆମର ଯେମିତି ବର୍ଷା ହେଉନଥିଲା କହୁଥିଲେ ବର୍ଷାର ମାନେ ପାଣିର ବହୁତ ଅ ଅଭାବ ଅଛି ତ ତାକୁ ଦୂର କରିବା ପାଇଁ ଯେମିତି ଆମର ସ୍ନାନ ପୂର୍ଣ୍ଣିମା ହେଲା ଅ ପ୍ରଭୁଙ୍କର ସ୍ନାନ ପୂର୍ଣିମା, ତା ପରଠୁ କହିବାକୁ ଗଲେ ଯେମିତି କିି ପାଣିର ଅଭାବ ଆଉ ଏପଟେ ନାହିଁ। ତ ଗୋଟେ ଏଟା ଗୋଟେ ଠାକୁରଙ୍କର ମହିମା ଆମେ ଭାବିପାରିବା ଯୋଉଥିରେ କି ଅ ସ୍ନାନ ପୂର୍ଣ୍ଣିମା ପରଠୁ ବର୍ଷା ହେଲା, ଆପଣ ଦେଖି ଥିବେ ସ୍ନାନ ପୂର୍ଣ୍ଣିମାରେ ଆଉ କଉଠି ବର୍ଷା ନଥିବ, ମାନେ ବର୍ଷା ସବୁଆଡେ ଖରା ହେଇଥିବ, କିନ୍ତୁ ଜଗନ୍ନାଥଙ୍କ ମନ୍ଦିର ପାଖରେ ଖରେ ସେଠି ସେ ବର୍ଷା ହୁଏ। କାରଣ ଏଇଟା ଗୋଟେ ଠାକୁରଙ୍କର ମହିମା ଆମେ ବିଶ୍ଵାସ କରିପାରିବା ଯୋଉଟା କି ବହୁତୁ ଅଁ ଗୋଟେ ଭଲ ଲାଗେ, ଆଉ ଯା ହଉ, କିଛିନାଇଁ ଏଇ ସବୁ ଜିନିଷ ଆମେ ଅ ଅନୁଭବ କଲେ କି, ଠାକୁରଙ୍କ ପାଇଁ ବି ସବୁ ହେଇଛି, ଜଉଟା ଭଲ ଲାଗିଲା କିନ୍ତୁ ଜିନିଷ ଯଉଟା କିି ଆମର ପରମ୍ପରା ଆଉ ରୀତିନୀତି ଅନୁସାରେ ଆମେ ତାକୁ ପାଳି ମାନେ ମାନିକି ଆମେ ଗୋଟେ ଆଗକୁ ଗ୍ରହଣ କରି ତାକୁ ସେସବୁ ଜିନିଷକୁ, ତ ଭଲ ଲାଗିଲା ସେସବୁ ଜିନିଷ ଶୁଣିକି କି ସ୍ନାନ ପୁର୍ଣିମା ପରେ ବର୍ଷା ହେଇଛି ଯଉଟା କି ଆମକୁ ବହୁତ ଭଲ ଲାଗିଲା, ଆମ ଠାକୁରଙ୍କ ପାଇଁ ହେଇଛି ଆମ ବର୍ଷା
ଆଜ୍ଞା, ଆଜ୍ଞା ତାହାଲେ ମୁଁ ରହୁଛି ଆପଣଙ୍କୁ ଟିକିଏ ପରେ କଲ୍ କରିବି। ଫାଙ୍କା ହେଲେ, ଧନ୍ୟବାଦ ଆପଣଙ୍କ ସହିତ କଥା ହେଇଥିବରୁ ଆଜ୍ଞା।